ହଁ ଶୁଭା ଯାଉଛି।
ଆଜ୍ଞା।
ଆଉ କଣ କଣ କରୁଛୁ।
ବସିଚଛି କଣ କରିବି ତୁ କଣ କରୁଛୁ।
ହଁ ମୁଁ ବି ବସିଛି ଆଉ କଣ କରିବା ଆଉ ଆଜି କଣ ଖାଇଥିଲୁ
ଖାଇଥିଲି ଭାତ ଆଉ ଭଜା ଡାଲି ଏ ଆଉ ତୁ
ହଁ ଆଜି ତ ଏତେ କିଛି ଖାସ ଖାଇନି ଭାତ ଡାଲି ଆମ୍ବ ଦହି ଆଉ କଣ ବଢ଼ି ଚୂୁରା ଏତିକି ଆଉ ଆଉ ଆଳୁ ଚକଡା
ଉୁଁ ହୁଁ ମୁଁ ଏବେ ପୂର୍ବରୁ ଜଣ ସହ କଥା ହଉଛି ତୁ କହିଲା ବେଳେ କହିଦଉଛୁ କାଲି ଗୋଟେ
ଆରେ ମୁହୁ ଯେତେବେଳେ କହୁଚ ତୁ ସେତବେଳେ କହି ଦଉଛୁ। ଓଭର ଲାଫିଙ୍ଗ ହେଇ ଯାଉଛ ହଉ କ ହ ଓଭର ଲାଫିଙ୍ଗି ହବନି ନା ଉଁ ହୁ ଆରେ କଣ କହୁ କଣ କହୁଥିଲୁ କା କ
ମୁଁ କହିଲି ଆଉକୁ ଯାକୁ
ଏ ଏତିି ଖାସ ଏତି ଖାସ କ
ମୁଁ କିଛି କହୁନି କହିଇଁକି ବି ତୁ କହିଦଉଛୁ ଏତକି
ରାଜେଶ
ଆରେ ମୁଁ ପୁରା ସାଇଲେଣ୍ଟ ଏବେ ରହୁଛି ତୁ ଷ୍ଟାର୍ଟିଂ କରେ ହେଲା
ନାଇଁ ଦେଖେ ଏବେ ତୁ ଖାଲି ମତେ କ୍ଯୁସଚୀନ କରିଚାଲେ ମୁଁ ଖାଲି ଆନ୍ସର ଦେବି ହେଲା ତ
ହଁ ନାଇଁ ଏବେ କୋଶ୍ଚିିନ କରେ ମୁଁ ଆନ୍ସର କରିବି ତାପରେ ମୁଁ କୋଶ୍ଚିନ୍ କରିବି
କଣ କଶ୍ଚିନ୍ କରିବି ର ଆ ତୋର କେମିତି ଚାଲିଛି ସେଇ ଯୋଉ ଜିନିଷ ଟା ତ କରଥିଲୁ
ହଁ ବର୍ତ୍ତମାନ ଶିଖା ଶିଖି ଚାଲିଛି ଆଉ ମାନେ ମାନେ ଶିଖୁଛି ଟିକେ ଆଉ ଧୀରେ ଧୀରେ ଅଗ୍ରସର ହଉଛୁ
ଆଉ ଯେତେବେଳେ କଣ ଟିକେ ସାହାଯ୍ୟ ଦରକାର ହବ ଆମେ ଆପଣଙ୍କୁ କଣ୍ଟାକ୍ଟ କରିବୁ ଆଉ
ହଉ ମୁଁ ତ ଜାଣିଛି ଯେମତି ସେ ବିଷୟରେ ବହୁତ ଆଉ
ଆଉ ତୁ କଥା ଟା ଟିକେ ଅଧିକା ମାନେ ଗଲୁ ସ୍ପିଡ କହିଦଉଛି ଏତେ ସ୍ପିଡ ଧୀରେ ଧୀରେ କହ ଏତେ ସମୟ ଅଛି ପୁରା ଏମି କୁଆଡେ ପଳେଇବୁ
ଆରେ ଶୁଣେ ମତେ ଲାଗୁଛି ନେଟୱାର୍କ ଇସୁ ହଉଛି ସେଥିପାଇଁ ତତେ ମୋ ବୟସ ଟା ଡେରିରେ ଶୁଭୁଛି ଆଉ ସ୍ପଡି ଶୁଭୁଚି ମତେ ତୋ ବୟସ ଟା ବି ଟୁ ଏସରେ ଶୁଭିଲା
ଆରେ ହାଇଛି ହଁ ହଉଥିବ ଆଉ ହଉ ପଚାର ପଚାର କଣ ପଚାରୁଛ ପଚାର
ଆଉ ସୋମ୍ୟ ସହିତ କେତେ କଥା ମାନେ କଥାବାର୍ତ୍ତା ହଉଛି ନା ନାଇଁ
ଆ ସିଏ ତ ସବୁଦିନ ଫୋନ କରୁଛି ଆଉ କାଲିଆ କଥା ହଉଥିଲି ରାତିରେ
କଅ ଗୋଟେ ଫିମିଲି ନା କଣ ଟ ଦେଖିବାକୁ କହୁଥିଲା ଗୋଟେ ବୋଇଲେ ହଉ ଦେଖିବା ଆଉ
କଣ ସିରିଜ ଦେଖିବାକୁ କହୁଥିବ
ଅଫ୍ କ୍ୟାମ୍ପସ୍ ଆଉ କଣ କରିବା। ସିଏ କହିଲା ସିଏ ମତେ କହୁଛି ଆଉ।
ହଁ ମୁଁ ଜାଣିଥିଲି, ଠିକ ସେ ସେଇ ବିଷୟରେ ହିଁ କହୁଥିବ ଦେଖିବାକୁ। ମତେ ବି ପ୍ରାପ୍ତି ଫାଇଲ ଦେଖିକି କହିଲେ, ମୁଁ ବି ଦେଖିଛି ତମେ ବି ଦେଖ।
ଆ ପ୍ରାପ୍ତି ବା ମତେ କହୁଥିଲା। ମୁଁ କହିଲି ହଉ। ମୁଁ ଦେଖିକି ତାକୁ କହିସାଇଲିନି ପ୍ରାପ୍ତି କୁ। ତାପରେ ସି ବି ମୋତେ ଆଉ ତିନି ଚାରିଟା ଫିଲ୍ମ ନା କହିସାରିଲି। କଣ ଗୋଟେ କହିଲା ଦଶମରେ ରାଇ ଫେଲଟେ କଣଟେ ଆଉ?
ହୁଁଁ ହୁଁ।
ହଁ ଏମିତି କଣ ଗୋଟେ କହିଲା? ଆମର ମନେ ପଡୁନି ଏତେ ଇଂଲିଶ ନା।
ତୁ ଅଫ କେମ ସାଧ ଦେଲୁଛି ଏଠି।
କଣ?
ଅଫ୍ କ୍ୟାମ୍ପସ୍ ସାର୍ ଦେଲେ।
ହେଇ ସାଇକେଲ ଚାବି । ହଁ ଗୋଟେ ଟିକେ କଥା କହୁଛି ହଁ ଅଫ୍ କ୍ୟାମ୍ପସ ଟା ମୁଁ ଛଅଟା ଏପିସୋଡ ଦେଖିଛି ଆଉ ଦିଟା ଦେଖିନି ହଁ ଜାଣିଦେଲି ତ ଆଉ। କଣ ଚାବି ଲାଗିଛି ଯାହା ଦେଖ୍ ଜାଣିଦେଲି ତ ଆଉ କଣ କେମିତି ଆ ଜଣେ ତ ଅଛି ହିରୋଇନ ଟା। ସିଏ ଆଉ ଜଣଙ୍କୁ ଲାଇକ୍ କରୁଥିବ କିନ୍ତୁ ଆଉ ଗୋଟେ ଯୋଉ ପିଲାଟା ଅଛି, ମାନେ ଗୋଟେ କଣ କାଳ୍ପନିକ ଭଲ ପାଇବା ତାଙ୍କର ଚାଲିଥିବ। ତେଣୁ ଲାଷ୍ଟକୁ ମିକ୍ସ ହେଇଯିବେ ଆଉ। ଏଇଟା ମୁଁ ବୁଝିଗଲି ତାପରେ ଆଉ ଲାଷ୍ଟ ଦିଟା ଏପିସୋଡ ଦେଖିଲିନି। ଏଇଟା ହୁଁ। ଆଉ କଣ କରୁଛ?
ମୁଁ କଣ କରିବି ବସିଛି।
ହୁଁ, ଆଉ ତମ ଆଡେ କଣ ବର୍ଷା ହଉଛି?
ଆମ ଆଡେ ବର୍ଷା ହଉଥିଲା ଏବେ କିଛି ହଉନି ଏବେ ଖାଲି ଏମିତି ମେଘୁଆ ପାଗ ଅଛି ବଟ୍ ବର୍ଷା ହଉନି।
ଓହୋ, ଏଇ ବର୍ଷା ପାଗରେ ତମେ କଣ କଣ କଲ?
କଣ କଣ କଲି ବସିଛି କଣ କରିବି ମୋବାଇଲ ହିଁ ଘାଣ୍ଟିବି ବର୍ଷା ହଉ ଖରା ହଉ ତ ହଉ ମୋବାଇଲ୍ ଘାଣ୍ଟୁଛି।
ବର୍ଷା ପାଗରେ କିଛି ଫଟୋ ଉଠା ଉଠି ଭିଡିଓ କରା କରି କିଛି ହେଲାନି?
ନା ନା ସେଇ ସବୁ ମୁଁ କରୁନି।
ଆ ତମେ ତ ଡାଇରେକ୍ଟ ରିଲସ କରୁଛ ଆଉ ସେଇଗୁଡା କିଏ ଛୋଟ କାଟିଆ ଜିନିଷ କରୁଛି।
ଛୋଟ କାଟିଆ ଜିନିଷ ନୁହେଁ, କାଲି ଯେ ଯେମିତି ଯାଇଥିଲି କୁଆଡେ ଗୋଟେ ଛାଡିଛି ଷ୍ଟୋରି ଯୋଉ ରାଜମହଲରେ, ପିଙ୍କ ହେଇ ଯାଇଥିଲା କାଲି ପୁରା ଆକାଶ।
ହଁ, ହଁ ମୁଁ ବୋଧେ ଲେଖିବି ବୋଲି ଭାବିଲି, ତାପରେ କଣ ଗୋଟେ ମତେ ଫୋନ ପଳେଇ ଆସିଲା ମୁଁ ଲେଖି ପାରିଲିନି। ପୁରା ଗୋଟେ ଖତର ନାକ ଫଟୋଟା ଛାଡିଥିଲ ଆଉ।
ହୁଁ।
ଆଉ ଆଉ ବୋବାଲା ବୋବାଲା ସବୁ ରିଲସ କରିଚାଲ। ଆମେ
ହୁଁ।
ଦେଖିକି ଲାଇକ୍ ସେୟାର କରିବୁ ଆଉ। ଆ ଏ ଦିପେନ୍ଦୁକୁ ଇଏ ପାଏଲ କେମିତି ଚିହ୍ନିଲା?
ଆରେ ସିଏ ହଉଛି ମାନେ। ଆମ ମାନେ ଆମ ପାଏଲର ଜଣେ ସାଙ୍ଗ ଅଛି।
ହୁଁ।
ସେଇ ସାଙ୍ଗ ର ସାଙ୍ଗ ହଉଛି ଦୀପେନ୍ଦୁର ଗର୍ଲଫ୍ରେଣ୍ଡ। ତ ସିଏ ଦୀପ୍ତେନ୍ଦୁ ସେ ସାଙ୍ଗକୁ ପଚାରିଲା ପାଏଲର ସାଙ୍ଗକୁ କି ସେ ପ୍ରିୟଦର୍ଶନୀ ସହିତ ରିଲ୍ କରିହବ କି ସେ ଯଦି ମାନେ କ ମାନେ ଠିକ ଫ୍ରି ଅଛନ୍ତି, ସେଥିପାଇଁ ପାଏଲ କହିଲ ହଁ ତ ବିଲ୍ କଲେ ଏମାନେ ଆଉ
ଏ ଦିପେନ୍ଦୁର ଏକ୍ସ ଅଛି?
ଏକ୍ସ ନାଇ ଗର୍ଲଫ୍ରେଣ୍ଡ।
ଓହ ସେରା କଣ ମତେ ଡିଫରେସ ଜଣା ନାହିଁ ମୁଁ ସେ ଦିଟାକୁ ଗୋଟେ ଭାବୁଚି।
ନା ନା ଏକ୍ସ ମାନେ ହଉଚି ଯିଏ ଥିଲା ପାଷ୍ଟ ରେ। ତୁ ଚିହ୍ନିଛୁି କି ସେ ଦିପ୍ତେନ୍ଦୁକୁ?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
କେମିତି?
ସମସ୍ତଙ୍କ ଚିହ୍ନା ଜଣା ଅଛି। ଆଉଗୋଟେ ତାଙ୍କ ତା ସାଙ୍ଗରେ ଯୋଉ ପଢୁଛି ତା ନାଁ କଣ କଣତି ସୁଜିତ୍। କେମିତି ମାନେ ଏଇନା ମୋ ନାଁଆ କହିଲେ ଚିହ୍ନ ପାରିବ କିନ୍ତୁ ହସ୍ପିଟାଲ କୋଚିଂ ପାଇଁ ଯାଇଥିଲୁ ନା ଏମିତି କଥାବାର୍ତ୍ତା ହେଇଥିଲୁ।
ଆଉ ତାର ଗୋଟେ ସାଙ୍ଗ ଅଛି ସୁଜିତ୍ ଜାଣିଥିବୁ ହଁ ହଁ। ସିଏ ସିଏ ମୋ ସାଙ୍ଗ ଆଉଜଣେ ଯୋଉ ଦିଦିଙ୍କ ସାଙ୍ଗେ ଜଣେ ପଢୁଛନ୍ତି ଜଣେ ଟିକେ ମୋଟା ହେଇକି ବ୍ରାଉନ କର। ଆଁ ସେ
ଆମ କଲେଜର ସେ
ସିନିୟର ଦିଦି ସବୁ ଚିହ୍ନିଛି ଆଉ। ଯାହା ହେଲେ ତ
ଏଇନେ କମେଇବି। ଏଇ ତାକୁ ଗୋଟେ ଦିନ ଦିନ ପୂର୍ବରୁ ସେ ନିଜ ଆଡୁ ଫଲୋ କଲା ବୋଲି ନହେଲେ ଯୋଉ ପାଇଁ ଭିଡିଓ ପାଇଁ ଏଇ ଭାଇ-ଭାଇ-ଭାଇ-ଭାଇ। ତତେ ଶୁଭିଲା?
କଣ ଭାଇ?
ହଁ।
କଣ ଫୋବାଡି ହେଲା? ନା କିଛି ଶୁଭିଲାନି କଣ ହେଲା?
ହୋଉଛି।
ହଁ କଣ ହେଇଗଲା କି?
ଆରେ ନାଇଁ କଲଟେ ଗୋଟେ ଆସିଗଲା ତ ସେଥିପାଇଁ।
ଓହୋ ଆରେ ହଁ ଏଇଟା ମୋ ମୁଣ୍ଡରେ ଗୋଟେ କୋତ୍ସିନୀ ଥିଲା। ନା-ନା-ନା ଶୁବିନି।
ହୁଁ।
ତାହେଲେ ଆଗକୁ କୋଉ ରିଲସ୍? କୋଉ ପ୍ରକାର ରିଲସ୍ କରିବ ବୋଲି ପ୍ଲାନିଂ ଚାଲିଛି?
ଏଇଟା ତୋ ମନରେ କୋତ୍ସିନି ଥିଲା?
ଆଉ କଣ ଏପଟ ସେପଟ କଥା ହେବା । ଏ ନର୍ମାଲ କଲେ ଯୋଉ ଭଳିଆ କଥା ହୋଉ ମାନେ ହେବି ଏଇ‌ ଯଦି ସେମିତି ମୁଁ କଥା ହଉନି।
ହଉ ହଉ ହୁଁ-ହୁଁ-ହୁଁ ବୁଝିଲି। କିନ୍ତୁ ଗୋଟେ ପ୍ରେସର ହେଇଯାଉଚି । ହୁଁ ହୁଁ।
ହଁ ପ୍ରେସର ନୁହଁ ଏଇ ମନ ଇଚ୍ଛା କହିବୁ ଏପଟ ସେଢ। ମନ ଇଚ୍ଛା ନହଲେ କହିଚାଲିବ। ହଉ ମୁଁ ଏନା ପଚାରୁଚି, ତମ ଘରେ କେତେ ଜଣ ରହୁଚ?
ଆମ ଘରେ ରହୁଚୁ ଦି ଜଣ ତିନି ଜଣ। ତମ ଘରେ, ମୁଁ ଜାଣିଚି ତମ ଘରେ ଚାରି ଜଣ ତୁ କଣ କହିବୁ।
ଜଣ।
ହୁଁ।
ଆଜ୍ଞା।
ମୁଁ ମୁଁ ମୁଁ। ତିନିଟା ମୁଁ।
ଆରେ ଆରେ ଜାଣିଲେ ବି ବୁଝିପାରୁନି ଜିନିଷ ଟା ଯେ ଏତେ କଥା ଟା ଲମ୍ବିବ ଯେତେ ସେଟା ଭଲ। ହୁଁ ହୁଁ ଆହୁରି କିଏ ଯାଉଛି।
ମୋ ବାବା।
ଓ ତୁ ବାବା ଏବେ ଏଇଠି ରହୁଛି ନା ଭଲ ଆ ଆମ ଘରେ ଆମେ ମାତ୍ର ଚାରି ଜଣ ଲୋକ ରହୁଛୁ ମୁଁ ମୋ ଭା ପିତାଶ୍ରୀ ମୋ ମାତାଶ୍ରୀ ମୋ ପିତାଶ୍ରୀ ଆଉ ବର୍ତ୍ତମାନ ଯେହେତୁ ମୋ ମା ପିତାଶ୍ରୀ ଆଉ ପିତାଶ୍ରୀ ବୁଲିବାକୁ ବାହାର ଜାଗାକୁ ଯାଇଛନ୍ତି ତେଣୁ ଆମ୍ଭ ଗ୍ରାମରୁ ଆଈଙ୍କୁ ଡକ ଯାଇଛି ସେ ଆମକୁ ରୋଷେଇ କରି ଖାଇବାକୁ ଦଉଛନ୍ତି। ହୁଁ ତମ ଘର ପାଖ ହେଇଥିଲେ ଆମ ଘର ତତେ ଡାକିଥାନ୍ତି ତୋ ଘରେ ରୋଷେଇ କରିଦେଇଥାନ୍ତ।
ହଁ।
ଯେହେତୁ ତମ ଘର ବହୁତ ଦୂର ତେଣୁ କରି ଡକା ହେଇପାରୁନି।
ଏଇଟା ଖାଇବା ବନେଇବାଟା ଶିଖିପାରିଲୁନି।
ହଁ ତତେ କଣ କଣ ଖାଇବା ତିଆରି କରି ଆସିଚି।
ମତେ ସବୁ ଆସିଛି ଆଇଁଷ ଭିତରୁ କେବଳ ମୁଁ ଅଣ୍ଡା ଟା ବନେଇଛି ଆଉ କିଛି ବନେଇ ଏପର୍ଯନ୍ତ ନହେଲେ ଏମିତି ବଟ୍
ହଁ ମତେ ସେ ଅଣ୍ଡା ଆମଲେଟ୍ ଆଉ ଭୁଜିଆ ଏତିକି ଜଣା ଅଛି ଆଉ ଜଣା ନାହିଁ।
ଫିରି ବି ମୋତେ ଆସେ।
ଆଉ ଝିଅ ପିଲା ତମକୁ ତମକୁ ତମାନଙ୍କୁ ଏ ଜାଣିବା ନିଆ ଦରକାର। କାଣ ଆଗକୁ ସବୁ ପରୀକ୍ଷା ଦଉନା ତେଣୁ ଏବେଠୁ ଶିଖିଥିଲେ ସିନା ହେତେବେଳେ ପରିକ୍ଷା ଦେବେ।
ଆଖିଆ
ହଁ।
ହୁଁ।
ଆଉ। ମତେ ସେ ଖାଲି ଏତିକି ଭାତ ଆସୁଛି। ଆଉ ଆଉ ଅଣ୍ଡା ଆମ୍ଲେଟ୍ ଆସୁଛି ଅଣ୍ଡା ଭୁଜିଆ ଆସୁଛି। ଆଉ କଣ କହିଲ ଭଜା ଟା ମୋବାଇଲି ଦେଖି କରିଦେବି ଆଉ କଣ ରହିଲା ହେଟୁ ଆସିଚି ସ
ହା ହୁଁ ହୁଁ।
ଗୋଟେ ଜିନିଷ ଆଉ ଆମେ ରଜ ତ ମହାପାତ୍ର ଭଳିଆ ଏତେ ବଡ ର ସେଆ ନୁହଁ ମୁ ବାସନ ତାଙ୍କ ଝିଅ ପିଲା ତମ ଘାଣ୍ଟିବ ଆଉ। ଅଧୁକୁ ଟିକେ ଶିଖାଅ ଆଉ ଠିକ୍ ଅ
ହଁ ତାକୁ କଲେଜରେ ଦେଖାହେଲେ ଶିଖେଇବି ମୋର ଟାଇମ୍ ହେଇଗଲାଣି ହଁ
ବାହାରିଯାନ୍ତୁ।
ମତେ ବି
ହଁ ମୁଁ ସେୟା ହିଁ କହିଲି ଆ
ହୁଁ ବାଏ।
ହୁଁ।